ହ୍ୟାଲୋ।
ହ୍ୟାଲୋ।
ହଁ ଶୁଭିଲା।
ହଁ ହଁ ମୋ କଥା ଶୁଣା ଯାଉଛି ତ।
ହୁଁ ହୁଁ।
ହଁ। ଆଛା ତମେ ଏ ଏ ଏବେ କଣ ମାନେ ଏଇ। ହଁ ମାନେ ଏଇ ସବୁ ଖାଲି ଓଡିଶାର ଯାହାବି ସବୁ କଲଚର ସେଇଗୁଡା ସବୁ ଇଏ କରୁଛୁ ତ।
ହୁଁ ହୁଁ।
ଇମ୍ପପୋସିବଲ ସିଏ ତ ସିଏ ମୋର ଆମେ ସ୍କୁଲ ବେଳେ ଛୋଟ ବେଳେ ପରା ପଢୁଥିଲୁ।। ତାପରେ ସିଏ ପ୍ଲସ୍ ଟୁ ଖାଲି ତାର ଅଲଗା କଲେଜ ମୋର ଅଲଗା କଲେଜ ଥିଲା। ତାପରେ ଆ ପ୍ଲସ ଥ୍ରୀ ତ ଆମେ ଯୋଉ। ରେଭେନ୍ସାରେ ପଢୁଥିଲୁ ସବୁ ମିଶିକି ପଢୁଥିଲୁ। ସେଇ ମୁଁ ଯୋଉ ଟ୍ରିପ କଥା କହୁଥିଲି ଆମେ ସିଏ ହିଁ ଯାଇଥିଲା କଣ କହିଲ?
ହଁ ନାଇଁ ନାଇଁ କୋରାପୁଟ ନାଇଁ ମୁଁ କହୁ ନଥିଲି ଆମେ ଏଇ ଯଉ ଗଞ୍ଜାମ ଗଜପତି ଏଇ ଯୋଉ ତପ୍ତପାଣି। ହଁ ଆମେ ସେମିତି କୋଡିଏ ଜଣ ଖଣ୍ଡେ ମିଶିକି ଯାଇଥିଲୁ ହଁ।
ଓହୋ। ଏଠେ ବଡ ପେଜ ହେଇଗଲାଣି ବହୁତ ମୋ ଠାରୁ ବି ହୁଁ ହୁଁ ପୁରା ଦଶମରେ।
ଆଚ୍ଛା। ହଁ ମୁଁ ହେଲେ ଅଷ୍ଟମ ରୁ ପଳେଇ ଆସିଲି ଏଇ ଆମ ଘର ପାଖ ସ୍କୁଲ କୁ।
ହୁଁ ହୁଁ
ସେଥିପାଇଁ ଜାଣିନଥିବ ସେତେବେଳେ କଣ ଚିହ୍ନଥିଲେ ସବୁ ନବମ ଦଶମ ବେଳକୁ ଟିକେ ଭଲ ସେ ଚିହ୍ନିଥିଲେ।
ହଁ ଅଁ
ଭାଇ ଯୋଉ ସୁସ୍ମିତା ଗୁରୁମାଙ୍କୁ ଚିହ୍ନିଛ।
ସୁମିତା।
ସୁସ୍ମିତା ଭୂୟାଁ ମାନେ ସକା ସକାଳୁ ପଢାନ୍ତି ମାନେ ଛୋଟ ପିଲା।
ହଁ ମାନେ ଟିକେ। ଏଁ ଟିକେତ ମୋଟା ହେଇକି ତ। ଜାଣିଲା ଜାଣିଲା ନାଁ ଶୁଣିଲା ଲାଗୁଛି ଫଟୋ ଦେଖି କହିଦେବି ଏତେ ଆଉ ମନେ ପଡୁନି ତ।
ଆଛା ହଁ ସିଏ ହଉଛନ୍ତି ମୋ ପିଇସୀ ସେ ସେ। ମୁଁ ସେଇଥିପାଇଁ ତ ବହୁତ
ନହେଲେ ଲୁଣା ହର କିି।
ନଈଗୁଆଁ। -
ଓହୋ ସେପଟ ସାଇଟ୍।
ହଁ।
ଦେଖିଲେ କହି ପାରିବି।
ହଁ ଦେଖିଲେ ଜାଣିଥିବ ତମେ ଚିହ୍ନି ପାରୁ ନଥିବ ପୁଣି।
ହୁଁ ସ୍କୁଲରେ ତ। ଗୁରୁମା ଭିତରେ ଫେମସ ଅଞଳି ଗୁରୁମା ଆଉ କମଳା ଗୁରୁମା ହା
କମଳା ଗୁରୁମା ଗୋଟେ ହଉଛନ୍ତି ମୋ ବାପାଙ୍କ ସାଙ୍ଗ। ଟିକେ କଣ ହବ କହିବେ ତ ବାପାଙ୍କୁ କହିବି।
ହୁଁ ହୁଁ।
ସବୁ ଗୁଡା ମତେ ଡରଇକି ରଖଦେଇଥିଲେ ଏପଟେ କିଏ କହୁଚନ୍ତି ତୋ ପିସିକୁ କହିବି ସେପଟ କହୁଚନ୍ତି ତୋ ବାପାକୁ କହିବି ସେ ଏପଟେ କହୁଚନ୍ତି ତ ଜେଜେଙ୍କୁ କହିବି ପୁରା ମତେ ପୁରା ଡରଇକି ରଖିଦେଇଥିଲେ ପୁରା। ଆଉ ଏମିତିରେ ତ ପାଠ ଫାଠ ମୁଁ ଯାହା ପଢୁଥିଲି ଛାଡ।
ସ୍କୁଲ ଟାଇମ୍ ରେ ସେଇଆ ହୁଏ ତାପରେ ଏଇରା ସବୁ
ଫି ଫି ଛାଡ ତମର ସବୁ କେମତି ତମେ ତାପରେ କଣ ବିଟେକ୍ କଲ?
ହୁଁ ହୁଁ ବିଟେକ୍ ପ୍ଲସ୍ଟୁ ପରେ ବିଟେକ୍ ଆଉ।
ଆଛା କୋଉଠି କରିଚ?
ଏଇ କଳାହାଣ୍ଡିରେ କରୁଚି।
ଓହୋ କଳାହାଣ୍ଡିରେ କୋଉ ବ୍ରାଞ୍ଚ?
ସି ଏ ସି।
ଆଚ୍ଛା। ମାନେ ଏବେ ସରିଲାଣି ନା ଚାଲିଚି?
ନାଁ ନାଁ ଏଇଟା ଲାଷ୍ଟ ଇୟର ଅଛି ଏବେ ଛୁଟି ଅଛି ତ।
ଆଚ୍ଛା। ମୋର ସାଙ୍ଗ ଗୋଟେ କରିୁଚି କଳାହାଣ୍ଡିରେ।
କିଏ ବା ତା ନା କଣ?
ସିଏ ଏଠି କରୁଚି ସିଭିଲି ରେ କରୁଚି ହୁଁ
କୋଉ ଇୟର?
ତାର ଏଇ ଲାଷ୍ଟ ଇୟର ହେଲା ତାର।
ଓ ଆମରି ବ୍ୟାଚ୍ ପିଲା ତା ନା କଣ ଲାସ୍ତାର ନାଁ ଯୋଉ ଇଏ ପ୍ଲସ୍ଟୁ ସରିକି ଯାଇଚନ୍ତି।
ନାଁ ନାଁ ଟାଇଟଲ୍।
ତା ନାଁ କଣ ବା?
ଜ୍ଞାନେନ୍ଦ୍ର ନିଶ୍ଚୟ।
ଓହୋ ଜ୍ଞାନ ଭାଇ ହଁ ହଁ ଚି‌ହ୍ନିଚି ତାଙ୍କୁ। ଦେଖା ହୁଅନ୍ତି କଥା ବି ହଉ।
ଆଚ୍ଛା ତାହେଲେ ଏତେ ଚିହ୍ନା ଅଛନ୍ତି ମୁଁ ଜାଣିିନଥିଲି।
ସିଏ ବି ତ ସେଇ ଶିଶୁ ମନ୍ଦରେ ପଡୁଥିଲା।
ହୁଁ ହୁଁ। ତମ ବ୍ୟାଚର ମୁଁ ବହୁତ୍ ପିଲାଙ୍କ ଚିହ୍ନିଚି ଆର୍ଯ୍ୟ ଭାଇ ଜ୍ଞାନ ଭାଇ ରଶ୍ମି ଭାଇ ଦି ଭାଇ
ଆରେ ସ ଆମ ବ୍ୟାଚରେ ତ ତମେ ଚିହ୍ନିଥିବ ନା ସେମାନେ ସବୁ ଆମ ଆମରି ସାଙ୍ଗ
ହୁଁ।
ଯାହାହଉ ସ୍କୁଲ ସ୍କୁଲ ପିଲା ବି କଲେଜ ରେ ପୁରା ମିଶି ଯାଉଚନ୍ତି ନା?
ହୁଁ ସିଏ ଦି ବର୍ଷ କଣ ରହିଯାଇଥିଲେ ତାପରେ ଏଇ ବର୍ଷ ଯୋଉ ଏଇ ଦି ବର୍ଷ ଆଇଲେ ମାନେ ସେକେଣ୍ଡ ଇୟର ବେଳକୁ ଆଇଲେ।
ହଁ ହଁ ସେ ମଝିରେ କଣ ଜବ୍ କରୁଥିଲା ଡିପ୍ଲୋମା ପରେ
ହଁ କହୁଥିଲେ। ଗୁଡୁ ଭାଇ ଏବେ ବି ଡ୍ରପ୍ ଅଛନ୍ତି।
କିଏ?
ଯୋଉ ଯୋଉ ଗୁଡ ଯିଏ ପଢୁଚୁତୁରେ ଆମ ଏ ଯୋଉ ଥାନା ରୋଡରେ
ସୌମ୍ୟ ରଞ୍ଜନ କର ନା କଣ ତାନା ହୁଁ। ସିଏ ସିଏ କଣ କରୁଚିକି?
ସିଏ ନାଁ ନାଁ ସିଏ ନିଟ୍ ପାଇଁ ପ୍ରିପ୍ପାରେସନ ନଉଚନ୍ତି।
ନାଇଁ ଏବେ ବି ଡ୍ରପ ରେ ଅଛି ପ୍ଲସ୍ଟୁ ପରେ ନା କଣ?
ହଁ ମାନେ କେବେଠୁ ଅଛନ୍ତି ତମ ବ୍ୟାଚ୍ ତ ଆଉ ଆମ ଆମ ଠାରୁ ତ ଦିଇ ତିନି ବର୍ଷ ବଡ ହୁଁ ହୁଁ।
ଆମର ତ ଗୋଟେ ପ୍ଲସ ଟୁ ସାଙ୍ଗ ଟେ ଆମର ଗୋଟେ ପାଇଯାଇଚି ନିଟ୍ ପାଇଯାଇଚି ମାନେ କହିବାକୁ ଗଲେ ଚାରିର୍ଷ ଖଣ୍ଡେ ପରେ ବୋଧେ ପାଇଲା। ଏଇ ବର୍ଷ ଫାଷ୍ଟ ଇୟର ରେ। ଆମେ ତାକୁ ଚିହ୍ନନଥିବ ମାନେ ସେ ଆମ ପ୍ଲସ ଟୁ କଲେଜ ର ସାଙ୍ଗ ସେ ଏଠିକାର ନୁହେଁ। ହଁ। ଆରସିନା ପୋରମାଇ। ଛାଡ଼ ତମର କେତେ ସାଙ୍ଗ ହେଇଲାଣି ନା। ମୁଁ ତମକୁ ଜାଣିନଥିଲି ବାସ୍ ତମେ ସମସ୍ତଙ୍କୁ ଜାଣିଛ। ଏବେ ତମେ କଣ କରୁଛ?
ମୁଁ ବିଟେକ୍ ପା।
ଓହୋ ମାନେ ଆଚ୍ଛା ବୁଝିଲି। ଭାଇ ର ଛୁଟି ଅଛି ନା ଛୁ
ହୁଁ ହୁଁ ଛୁଟି ସାରିଲେ ପଳେଇବ ଆଉ।
ଦି ବର୍ଷ ତ ଲାଷ୍ଟ ଇ ତମର ସେଠି କଣ ପ୍ଲେସମେଣ୍ଟ ଆସିଛି?
ହୁଁ ସିଏ ସ ରେ ଆସୁଛି ଆଉ ଇଲେକ୍ଟ୍ରିକାଲରେ ଆଉଛି ସିଭିଲ୍ ମେକାନିକାଲ ଏତେ ନାହିଁ।
ସେଇଟା ତ ମାନେ ଗୋଟେ ସେଠି ସେଟା ଟିକେ ଭଲ କଲେଜ ନହେଲେ ଆସ ଭଲ କଲେଜ ରେ ବି ତ ଆସୁନି ମୁଁ ପିସି ଯୋଉ ଗୋଟେ ସିଭିଲରେ ଯୋଉ ସେ ତ ଏମଟେକ କଲାଣି ମାନେ ତାର କିଛି ଡ୍ରପ ଫ୍ରଫ୍ ନାହିଁ। ସେ କଣ୍ଟିନିଉସଲି ପଢୁଥିଲା ତ ଏମଟେକ୍ କରୁଥିଲା ତ ସିଏ କୋଉଠି କର ସିଟି ରେ।
ହୁଁ ହୁଁ।
ତାର ହଁ ସେଇଟା ତା ର କଣ ପ୍ଲେସମେଣ୍ଟ ତ ଏତିକି ଆସିନଥିଲା ଯେତିକି ହେଇନଥିଲା ତାର ତାର ସେ ତାର ଅଫ୍ କ୍ୟାମ୍ପସ ରେ ପକେଇଲା ତାର ହେଇଛି କୁଡ଼ି ଗୋଟେ ଜବ୍।
ଓ ହୋ। ସିଭିଲ୍ କଲେ ଗଭର୍ଣମେଣ୍ଟ ଲାଇନରେ ଗଲେ ଭଲ।
ହଁ। ତାର ଭଲ ଟାଟା ଷ୍ଟିକଟା ହେଇଛି ନା କଣ?
ହଁ ହଁ। ଆମ କଲେଜକୁୁ ତ ଆସେ ଟାଟା ପାୱାର କିନ୍ତୁ ଭଲ ପ୍ୟାକେଜ ଦିଏନି। ଇଲେକ୍ଟ୍ରିକାଲ ପିଲାଙ୍କୁ।
ଆର ଭଲ ପ୍ୟାକେଜ ଅଛି ସେଭେନ ପଏଣ୍ଟ କେତେ ଅଛି।
ଓ ହୋ ଭଲ।
ଜଏନିଂ ତ ହେଇନି ଖାଲି ଅଫର ଲେଟର ଆସିଛି ଦେଖାଯାଉ କଣ।
ହୁଁ।
ଟେନସନରେ ଅଛି। ଛାଡ଼ ତମେ ଏତେ ସାଙ୍ଗ ମାନକୁ ଜାଣିଛ। ଆଉ ମାନେ ସ୍କୁଲ ସାଙ୍ଗନା ତମେ ତାହେଲେ ତ ତମେ ପୁରା ଛୋଟ ବେଳୁ ପଢିଥିବ।
ହୁଁ ହୁଁ ପୁରା ଛୋଟ ଵେଳୁ।
ତାହେଲେ ତମେ ଆଙ୍କୁ ଜାଣିଥିବ ନା ଏଇ ଯୋଉ ଊଁ ଦେବାଶିଷ। ଏ ଆଉ ହିତେଶ ତମେ ତାଙ୍କ ବ୍ୟାଚ ର ଟି?
ହତେଶ ଦେବାଶିଷ। ନା ନା ମୁଁ ଆଙ୍କ ନାଁ ଜାଣିଥିବ ଅଧିକ ଫେମସ ନାଁ ହଉଛି ସ୍ବସ୍ତିକା ମହାନ୍ତି।
ହଁ ହଁ ସ୍ଵସ୍ତିକା ତ ତାଙ୍କ ବ୍ୟାଚ୍ ର ବୋଧେ ନା ତମେ ମାନେ ଗୋଟ୍ ଗୋଟେ ବ୍ୟାଚ ର ନା ଦିଟା ବ୍ୟାଚ ତଳର?
କାର ତମର ତମର ଦିଟା ଵ୍ୟାଚ ତଳର?
ଆମର ଦିଟା ବ୍ଯାଚ ତଳର ଆଛା ଆଛା।
ମାନେ ତମର ଗୋଟେ ବ୍ୟାଚ ତଳେ, ଗୋଟେ ବ୍ୟାଚ। ତମ
ସ୍ୱସ୍ତିକ ସ୍ୱସ୍ତିକ ଶୁଭାଙ୍ଗି କି ଚିହିଁଚ? ଶୁଭାଙ୍ଗୀ ଦାଶ ନା କଣ ଗୋଟେ ଥିଲେ? ଯେ ଫାଷ୍ଟ ହୁଏ।
ସିଏ ତ ଆମ ଉପର ବ୍ୟାଚ ପିଲା।
ହଁ- ହଁ ତାହେଲେ ତମେ ଦିଟା ବ୍ୟାଚରେ ତଳର ନା। ଆମ ତଳ ବ୍ୟାଚ ହେଉଛି ଶୁଭାଙ୍ଗୀ, ଶୁଭାଙ୍ଗୀ ତଳ ବ୍ୟାଚ ହେଉଛି ସ୍ଵସ୍ତିକା।
ବାସ ସ୍ୱସ୍ତିକ ବ୍ୟାଚ ପିଲା ଆମେ।
ଆଚ୍ଛା ସ୍ୱସ୍ତିକା ତ ରେଭେନ୍ସାରେ ପଢୁଥିଲା।
ହୁଁ- ହୁଁ ସ୍ୱସ୍ତିକା, ଆକାଂକ୍ଷା ପଣ୍ଡା।
ହଁ ସିଏ ସବୁ ସିଏ ରେଭେନ୍ସାରେ ପଢ଼ୁଥିଲା, ମୁଁ ତାକୁ ଦେଖିଛି ରେଭେନ୍ସାରେ ଦେଖା ହେଇଛିି ବହୁତ ଥର।
ହୁଁ ଏବେ ତ ବି ଜେ ପି ରେ ପଢ଼ୁଚ
ମୁଁ ବି ଜେ ପି ରେ ପଢୁଛି।
ହୁଁ ଏ ଆକାଂକ୍ଷା ପଣ୍ଡା ବି ଜେ ପିରେ ପଢୁଛି।
ଓ ହ ନାଇଁ ସ୍ୱସ୍ତିକା କଥା ତ କହିପାରିବିନି, ବାସ ଆମେ ଯେତେବେଳେ ଏଇଠି ପଢୁଥିଲୁ ସେ ସେତିକିବେଳେ ବୋଧେ, ପ୍ଲସଟୁ କରୁଥିଲା କି କଣ ରେଭେନ୍ସାରେ?
ହୁଁ।
ଆ ତନ୍ମୟୀ ଦିଟା ବ୍ୟାଚ୍ ତଳର ହେଇଥିବ।
ହଁ।
ତମେ ଏଇ ଭିଡିଓ ଫିଡିଓ ଏଡିଟ କୋଉଥିରେ କରୁଛ?
ଭିଡିଓ କରେ ଯୋଉ କ୍ୟାପକଟରେ କରେ, ନହେଲେ ଫିଲ୍ମରାରେ କରେ। ଏଇଥିରେ ଆଉ ନହେଲେ ଏଡିଟ ସେଥିରେ କରେ, ଯେତେବେଳେ ଟାଇମ ନଥିବ ସେଥିରେ କରିଦେଇ ପୋଷ୍ଟ କରିଦେବୁ। ସାଙ୍ଗ ସେମିତି ଗୋଟେ କଣ କରିବାର ଥିବ, ହୁଁ ଫୋନ ରେ ଫୋନରେ, ଡ୍ରୋନରେ ଆଉ।
ଆଚ୍ଛା। ହଉ ଠିକ ଅଛି ଭଲ ଲାଗିଲା କଥା ହେଇକି, ଆମେ ପରେ କେତେବେଳେ କଥା ହବା ଆଉ।
ହଉ ଆଉ।
ହଉ ରହୁଛି।
ହଉ।